ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଶୁଣାଯାଉଚି?
ହଁ ଆଜ୍ଞା ଶୁଣାଯାଉଛି।
ହଁ କଣ କରୁଚନ୍ତି?
ଏଇ କଲେଜରୁୁ ଆସିକି ଏବେ ଖାଉଛି ଆଉ।
କଲେଜ କଣ ସବୁଦିନ ଚାରିଟା ପାଞ୍ଚଟା ଯାକେ?
ହଁ ହଁ ସବୁ ଦିନ।
କଣ ଖାଉଛନ୍ତି?
ଏଇ ଭାତ, ଡାଲି, ଶାଗ ଭଜା।
ମାନେ ଏଇଟା କଣ ବେଳା ଖାଇବା?
ଆଉ ଦି ପହରେ ତ ଖାଇନଥିଲି ଏବେ ଖାଉଛି ଆଉ।
ଆଉ ଦି ପରେ ସେଠୁ କାଣ୍ଟିନ୍ ରୁ ଖାଇଥିବ ଆଉ।
ନାଇଁ ଆଜି କାନ୍ଟିନ୍ ଖାଇ ନଥିଲି।
ଦିପହର ସାରା ପୁରା ଉପାଶ ସେମିତି ରହୁଛ?
ହଁ ଆଜି ଗୁରୁବାରଟା ନା।
ଓ ଗୁରୁବାର ହେଲେ ବାହାର ଜିନିଷ ଖାଉନ।
ନା।
ଆମେ ବାହାଘର ହେଇକିନା ବି ଏତେ ବା ବାରି ପାରୁନି। ଖାଇ ଦଉଛି ମୁଁ।
ମୁଁଆଉ ମୁଁ ଖାଉନି ଆଉ।
ଭଲ ବାହାରିପାରୁଛ ଭଲ ନା। ଜଣେ ଜଣ ଅଛନ୍ତି ବି ଯୋଉ ଶନିବାର ଯୋଉ ରାତିରେ ଖାଆନ୍ତିନି ବୈଶାଖ ମାସରେ ସେମାନେ ପୁରା ବର୍ଷ ସାରା ରାତିରେ ଭାତ ଖାଇବେନି। ପୁଣି ଶନିବାର ତ ଥିଲା ଥିଲା ଏବେ ମଙ୍ଗଳବାର ଯୋଉ ଦଉଛନ୍ତି ପଣା ମଙ୍ଗଳବାର ବି ଆଉ ନା ଖାଉନାହାନ୍ତି ଏରା ରାତିରେ ଦିନ ଯାକ ଜଣେ ଜଣେ ଖାଉଛନ୍ତି ଜଣେ ଜଣେ ଖାଉନାହାନ୍ତି କିନ୍ତୁ ରାତିରେ ଖାଉନାହାନ୍ତି ବିଲକୁଲ୍।
ହଁ ହଉ ଆପଣ କଣ କରୁଛନ୍ତି?
ମୁଁ ଏମିତି ବସିଥିଲି ଆଉ ଏବେ ଝିଅ ଟିଉସନ୍ ଗଲା ତ ତାକୁ ଗଲି ଛାଡିଲି। ଆସିକି ବାସନ ଗଦାଡେ ପଡିଥିଲା ତାକୁ ସଫା କଲି ତାପରେ ଝାଡ଼ୁ ଝପଟ କରିକି ବସୁଛି ଟିକେ ଆଉ ନିଜକୁ ଟିକେ ଟାଇମ ଦଉଛି ଫୋନରେ ଏମିତି ଚଲଉଥିଲେ ଆଉ
ଆଜ୍ଞା ଆଜ୍ଞା ହୁଁ ଆଉ ଆଜି କଣ ଖାଇଛନ୍ତି?
ଆଜି ଖାଇଥିଲି ଭାତ ଡାଲି ସଲରା କଦଳୀ ମସଲା ଦେଇକି ଭାଜିଥିଲି। ସେତିକି ତ କରିଛି ବାଇଗଣ ଆଳୁ ଚଟଣି ସିଝେଇ ଦେଇଥିଲେ ଆଳୁ ବାଇଗଣ ପୋଡିବା ପାଇଁ ନଉଥିଲି କିନ୍ତୁ ଇଏ ଘରେ କହିଲେ କି ଖାଇବୁ ନି ଆଜି ଗୋଟେ ଭୋଜି ଅଛି। ଭୋଜି ଅଛି ଆଉ ମୋ ପାଇଁ କଣ କରିବି ଆହୁରି ଏଇଟା ଆଉ ଅଛି ତ କଦଳୀ ଭଜା ସଲରା ଭଜା ହେଇଗଲାଣି ସେଟା ଖାଇବୁ ଆଉ ସେ ପୁଣି ସେ ଆଳୁ ଗୁରା ରଖିଦେଇଛି ଫ୍ରିଜ ରେ। ରାତିରେ କଣ ତରକାରୀ ଟିକେ କରିଦେବି ଆଉ
ଆପଣ ଗଲେନେକି ଭୋଜିକୁ?
ନା ମୁଁ ଗଲିନି ଟିକେ ବେଶୀ ଯାଏନି ଚିହ୍ନା ଲୋକ ଥିଲେ ତ ମୁଁ ଯାଏନି
ହଉ ହୁଅ
ଆଉ କଣ କୁହନ୍ତୁ ଆପଣ
ହୁଁ ଆପଣ କ କୋଉଠି କଣ ପଢୁଛନ୍ତି ପ୍ଲସ୍ ଥ୍ରୀ ନା କଣ ପଢୁଛନ୍ତି?
ହଁ ପ୍ରସ୍ ଥ୍ରୀ ପଡୁଛି।
ସାାଇନ୍ସ ନା ଆର୍ଟସ ନେଇଛନ୍ତି?
ସାଇନ୍ସ। ପ୍ଲସ୍ ଥ୍ରୀ ପଢୁଛି ତା ସହିତ କାମ ବି କରୁଛି ଟିକେ
ସେ କଣ କାମ କୋଉ ଟାଇପ୍ ର?
ଏଇ ଟିକେ ମାନେ କାମ ମାନେ ଘର କାମ କେତେ ଏମତି ଗୋଟେ ଦିଟା ଏମିତି କାମ ଟିକେ କରିଦଉଛି ଆଉ।
କରିଲଭସ ରହିଲା ଆଗକୁ କରିବ ନହେଲେ ଆଗକୁ କିଛି କରିବାକୁଇଛା ହବନି।
ହଁ ସେଇଟା ତ ସତ କଥା କିଛି ନ କଲେ କିଛି ଅଳସୁଆ ହେଇଗଲେ।
ମନ ହବନି ସବୁୁବେଳେ କି କରିବାକୁ ପଡିବ ତାପରେ ସୁବିଧା ଆସେ ମା ଏଇଠି ଅଛନ୍ତି ତାଙ୍କ ଦେହ ପା ଖରାପ। କେତେବେଳେ ହବ ସାହାଯ୍ୟ କରିବା ପାଇଁ ଦରକାର ନା ଜଣଙ୍କୁ।
ଆଜ୍ଞା ଆଜ୍ଞା ମତେ ସେଥିପାଇଁ ରୋଷେଇ ସବୁ ଆସିଛି।
କଣ ବେଶୀ ଭଲଲାଗେ କରିବା ପାଇଁ?
ମୁଁ ନିଜେ ସାଧା ବେଶୀ ଖାଏ ତ ମୁଁ ସାଧା ହିଁ ରୋଷେଇ କରେ।
ଆଇଁଷ ଖାଆନ୍ତିନି?
ଖାଏ କିନ୍ତୁ ଏତେ ପସନ୍ଦ ନୁହଁ ମାନେ ଖାଲି ଚିକେନ୍ ଟା ଟିକେ ଖାଏ ଅଣ୍ଡା ଖାଏ ଚିଙ୍ଗୁଡି ବି ଖାଏ କିନ୍ତୁ ମାନେ ସବୁ ଖାଏ କିନ୍ତୁ ପସନ୍ଦ ନୁହଁ ମାନେ ମୁଁ ଆଇଁ ଛାଡିଦବାକୁ କହୁଛି ହୁଁ ମୁଁ ତ ଆଇଁଷ ଛାଡିଦେବି ବୋଲିବି କହୁଛି କିନ୍ତୁ ଘରେ ମନା କରୁଛନ୍ତି
ଘରେ ତ ସବୁବେଳେ ମନା କରେ ଆମର ବି ମନା କରିୁଥିଲେ ମୁଁ କିନ୍ତୁ ଛାଡିଦେଲି ମାଣିଲିନି କା କଥା।
ଆପଣ ଛାଡ଼ିଦେଇଛନ୍ତି ପୁରା ଆଇଁଷ?
ହଁ ଜମା ଛାଡିସାରିଲିଣି।
ହଁ ମତେ ତ ଏବେ ମନା କରୁଚନ୍ତି ଆଉ।
ଗୋଟେ ଏବେ ଆପଣ ଏଟା ଆପଣଙ୍କ ଇଛା। ଅଁ ଗୋଟେ କ୍ଷୀର ଦହି ଖାଇଲେ ବି ଆଇଁଷର ଏତେ ଆବଶ୍ୟକତା ନାହିଁ ଆମକୁ ସେତିକି ତ ଭିଟାମିନ୍ ମିଳିଯିବ। ଘର ତ ଟିକେ ନିହାତି ସମସ୍ତେ କହିବେ ଗୋଟେ ଭିଡ ଆଗ ଓ ଖାଇନଥିଲି ତିନି ବର୍ଷ ଖାଇଲିନି। ତାପରେ ପୁଣି କେତ କଣ ମନ ହେଲା ଖାଲି ଅଣ୍ଡା ଖାଇଲି ଅଣ୍ଡା ଏମିତି ମାସେ ଦି ମାସ ଖାଇଲି। ତାପରେ ସେ ଯୋଉ ୟୁଟ୍ୟୁବରେ ଦେଖିଥିବ ଜଣଙ୍କ ଚ୍ୟାନେଲ ଅଛି ସାତ୍ତ୍ୱିକ। ଚ୍ୟାନେଲ ନା କଣ? ହୁଁ ସ୍ୱାମୀ ସ୍ତ୍ରୀ ଦି ଜଣ କରୁଚନ୍ତି ସେ ଏମିତି କୁକୁଡା ଅଣ୍ଡା ମାନଙ୍କ ବିଷୟରେ ଗୋଟେ ଗଲେ ଫାର୍ମର କୁ ଗଲେ। ସେଠି କେମିତି ଅଣ୍ଡା ସେମାନ ରହୁଚନ୍ତି ଆଉ ଯୋଉ ଅଣ୍ଡା ମାଇ ମାନଙ୍କୁ ତ ରଖୁଚନ୍ତି। ଯୋଉ ଜେଣ୍ଟସ ଅରା ଜନ୍ମ ହଉଚନ୍ତି ତାଙ୍କୁ କଣ କରୁଚନ୍ତି ଏଇ ଯୋଉ ବିଷୟରେ କହିଲା ପରେ ସେଟା ଦେଖିଲା ପରେ ଆଉ ପୁରା ମନ ମରଗଲା ତାକୁ ଯୋଉ ଥଣ୍ଟ କାଟି ଦଉଚନ୍ତି ଛୁଆରୁ। ମାନେ ଅନ୍ୟ କାହାକୁ ଅନ୍ୟ କୁକୁଡା ଟାକୁ ଖୁମ୍ପିକି କ୍ଷେତ ନ କରିବ ବୋଲି ଥଣ୍ଟ କାଟିଦଉଚି ଛୋଟ ରହି ଦ ମେସିନ ରେ କାଟି ଦଉଚନ୍ତି। ତ ଏଇଟା ସବୁ ଦେଖିକି ଆଉ ମନେହଲାନି। ଆଉ ତ ଗୋଟେ କହିଲେ ତମେ ବିଶ୍ୱାସ କରିବନି ସେଇଟା। ଆଖରି ଦର୍ଦନାଖ ସେ ଯୋଉ ପୁଅ ପିଲା ଯୋଉମାନେ ଯୋଉ ଅଣ୍ଡାର ଯୋଉ ଗଞ୍ଜଆ ତ ସେ ଅଲଗା ଯୋଉ ମାନଙ୍କୁ କଣ କହିଲ ଏମାନଙ୍କୁ ଇଞ୍ଜେସନ ଦେଇକି ଅଣ୍ଡା ତିଆରି ହଉଚି ନା ତେଣୁ ଅଲଗା ଯୋଉ ପୁଅ ପିଲା ଅଣ୍ଡା ଟା ତାଙ୍କ ସହିତ ତ ଯାହା ହଉଚି ଜନ୍ମରୁ ଏଇଟା କହିବି ପାରିବିନି ମୁଁ ମାନେ ଦେଖିବ ସେ ସାତ୍ଵିକ କି କଣ ଗୋଟେ ସାତ୍ଵିକ ଚ୍ୟାନେଲ କଣ ଗୋଟେ ଅଛି ତାଙ୍କର ଆସେ। ସେଥରେ ସବୁ ବାହାର ଜିନିଷ ୟୁଜ କରିବାକୁ ମନା କରନ୍ତି ଘରୋଇ ଜିନିଷ ଖାଇବ। ଦେହ ପାଇଁ ଭଲ ସେଇଟା ଦେଖିଲା ଦିନଠୁ ଯେତେବେଳେ ମନ ବି ଟିକେ ହଉଚି ଅଣ୍ଡା ଖାଇବା ପାଇଁ ସେଇ ଜିନିଷ ମନେ ପକେଇ ଦଉଚି। ତାପରେ ମନେ ଛାଡି ଯାଉଚି ପୁଣି ଆଉ ଏବେ ଆଉ ଅଣ୍ଡା ଖାଉନି। ଆଉ ପୁଣି ଛାଡ଼ି ଦେଇଚି।
ଓହୋ।
ମଣିଷ ମନ ନା ଥରେ ଥରେ ମନେ ପଡିଯାଉଚି କିନ୍ତୁେ କହିଲି ନା ଏଇ ଜିନିଷ ଟା କେତେ ସମୟ ସେଇ ଟେଷ୍ଟ ଟା ପାଟି ଟେଷ୍ଟ ଟା ଜିଭ ଅଳ୍ପ ଟିକେ ଗଲା ପରେ ଗଲା।
ହଁ ପରା ମୁଁ ତ ସେଇୟା ଭାବେ। ସେଇ ପଶୁ ମାନଙ୍କ ହତ୍ୟା ଯୋଗୁଁ ମୁଁ କହେକି ନାହିଁ। ମୁଁ ଖାଇବିନି କିନ୍ତୁ ମୁଁ ମୁଁ କହେ କି ଘରେ କି ଆମେ ଜୀବ ହତ୍ୟା କରି ଖାଉଚେ ଆମେ ମାନେ ନର୍ଖ କୁ ଯିବା ମୋ ଘରେ କହିବେ ଅ ଆଗୁଆ ତ ଖାଇସାରିଲୁଣି ଆଉ ତ ଯିବୁ ତ ସେମିତିରେ ଆଉ ଖା।
ନା ସେମିତି କହିଲେ ପର୍ଶୁରାମ ତ ଆଗୁ ପୁଣି ପାପି ଥିଲା ସେ ପୁଣି ଜଣେ ଋଷି କେମିତି ହେଲେ?
ହଁ ହଁ।
ହେଲେ କିି ନାଇଁ ଯଦି ଏମିତି କହିବ ତମେ ସେଠା କହିବ। ପର୍ଶୁରାମ ବି ପାପି ଥିଲେ, ସେ ପୁଣି ବାଲମିକି ଋଷି ହେଇ ବାହାରିଲେ କି ନାଇଁ?
ଆଜ୍ଞା।
ମୁୁ ତ ସେ କା ତ ଆଗରୁ ତ ପାପ କରିଚୁ ପୁଣି ତ ହାଣି କାଟିକି ସବୁ ପାପ କରିଦେବି। କେବେ ହେଇନଥାନ୍ତା କେତେ ଅଛନ୍ତି ଲୋକ ସୁଧୁରିବାର ପୁଣି ସମୟ ଦିଅନ୍ତି ନା ଭଗବାନ ସମସ୍ତଙ୍କୁ। ତ ତମେ ତମେ ଯଦି ଭୁଲ ଟା ମାନିଗଲ ଭଗବାନ କେବେ ବି ତମକୁ ଭୁଲ ଦୋସ୍ ଦଣ୍ଡ ଦେବେନି ଯଦି ତମେ ପ୍ର କୁୁତରେ ହୃଦୟର ମାନିବା ଆଉ ଯେମିତି ଆଜିିକାଲି ତ ସମୟ ହେଲାଣି ସବୁ ନାଟକ କରିବେ। ଭୁଲ ହେଇଗଲା କିନ୍ତୁ ମନ ଭିତରେ ରାଗ ଥିବ ସେମିତି ହେଲା ଆଉ ହବ କି? ଜେମତି ଘରେ ଦେଖନ୍ତୁ। ଘରେ ଯେମିତି ହେଲେ କହିବେ ସେମାନେ ଚାହାନ୍ତ ନାହାନ୍ତି ତମେ ଛୋଟ ଛୁଆ। ତାପରେ ଦେହ ଆଜିକାଲି ତ ତିରିଶ ଆମକୁ ତ ମତେ ତ ହେଲାଣି ତେତିରିଶ ଚଉତିରିଶ। ତିରିଶ ପ୍ଲ ହେଲାନେ ଗୋଟେ ପରେ ଗୋଟେ ପ୍ରୋ୍ଲେମ ହେଲା ଆଣ୍ଠୁ ପେନ। କାନ୍ଧ ପେନ ମାନେ ତିରିଶ ବର୍ଷରେ ଲାଗୁଛିେ ଷାଠିଏ ବର୍ଷ ପରିକା। ଭିଟାମିନନ୍ କମ ହେଇଜୀବ ସେଥିପାଇଁଦ ତମେ ମେନ୍ ମାଛ ଖାଉ ନା ଚିକେନ କଣ ଭିଟାମିନନ୍ ଅଛି ସେଥିରେ ଟା ଇଞଜେକ୍ସନ୍। ଖୋଲା ହଉଛି
ହଁ ବା ଆଜିକାଲି ମାଛକୁ ବି ଦଉଛନ୍ତି ମେଡିସିନ।
ମାଛ ଦଉଛନ୍ତି ବନ୍ଧ ମାଛ ଗାଁରେ ଯଦି ରହୁଥିବ। ବନ୍ଧମାଛ ସେ ସବୁ ତ ଭଲ ନା ମିଳୁଥିବ ଯଦି ସବୁ ଆଡେ ତ ପୁଣି ମିଳୁନି ନା।
ହଁ।
ଗାଁରେ ଗାଁରେ ରହୁଛ ନା ସହରରେ।
ଆମେ ସହରରେ।
ସେଠ ମିଳିବନି ଆଉ ଗାଁରେ ହେଲେ ମିଳିବ ଆମେ ବି ସହରରେ ରହୁଛୁ। ଗାଁଟା ପାଖ ତ ପନ୍ଦର ଷୋହଳ କିଲୋମିଟର। ତେଣୁ ଯେବେ ଯେବେ ବନ୍ଧ ମାରା ହଉଛି ଯାଇକି ଆଣା ହଉଛି। କାରଣ ଗାଁ ଲୋକ ଖାଇଯାଉଛନ୍ତି ନା ତମ ସହର ପାଇଁ ବଞ୍ଚୁଛି କୋଉଠି। ଖବର ଆସିଲେ ଯାଇକି ଆଣିକି ଖାଏ ମୋ ଝିଅକୁ ଟିକେ ଦିଏ। ଘରେ ସବ ଖାଆନ୍ତି ଆଉ।
ଆଜ୍ଞା।
କ୍ଷୀର ଦହି ଖାାଉନ କି?
ହଁ ହଁ ମୁଁ ଖାଏସ ଗୁଟା ସବୁ।
ସେଗୁଡା ତ ଖାଉଛ ସେମିତି କିଛି ଆଇଷ ନ ଖାଇଲେ କିଛି ପ୍ରୋବ୍ଲେମ ନାହିଁ।
ହଁ କିନ୍ତୁ ଘରେ ଛାଡିବାକୁ ଦଉନାହାନ୍ତି ବୋଲି ଖାଉଛି ଆଉ ବାଧ୍ୟରେ।
ହ ଘରେ ତ ନିହାତି କହିଵେ ତାପରେ ଏବେ ଅଛି। ଆଗକୁ ନିଜ ମାଇଣ୍ଡ ଟା ସ୍ଥିର କରି କରିବ ମୁ ମୁଁ ଯେମିତି ସ୍ଥିର କର କରିଦେଲି। ପୁଣି କଣ ହେଲାାଗେ ଜାଣି। କଣ ହେଟୂ ହେଲା ଗୋଟେ। ତାପରେ ଏବେଫୁଣି ଛାଡିଦେବି ତଥାପି ଅଣ୍ଡା ମନ ହଉଛି ଅଲଗା ଜିନିସ କିଛି ଇଚ୍ଛା ହଉନି ଦେଖିଲେ ଯଦି ଟିକେ ମନ ବି ଅଛନ୍ତି ନା ଖାଇବିନି। କେତେ ସମୟ ଯଦି ବାହାରିଦବି ମନଟାକୁ ଚଳିଯିବ କିନ୍ତୁ କଣ ପାଇଁ ଯାତ୍ରା କରିବି କିନ୍ତୁ ଅଣ୍ଡା ଟା ଟିକେ କଣ ହୁଏ ତ ଆନ ସେଇପଁ କରି। ଘରେ ଖାଉଛନ୍ତି। ଘରେ ଖାଇଲେ ଟା ତାଙ୍କର ଅଧା ଅଧା ଟାଇ ଭୋଜି ରହୁଛି ସପ୍ତାହକୁ ଦିଟା ଭୋଜି ରହିଲା। ବେଶି ଆଡେ ଖାଇଦେଲେ ଆଉ ଘରକୁ ଆସୁନି ସେତେ ବନେଇବା ପାଇଁ ମୁଁ ତ ଖାଉନି କାହା ପାଇଁ ବନେଇବି। ଆ ଯଉ ଭୁଜି ହୁଏ ବି ତାପରେ ଅଫିସ ରେ ତାଙ୍କର ଅଫିସ ରେ ଏକାଠି ମିଶିକି ଭୋଜି କରନ୍ତି ସେଇଥିରୁ ଝିଅ ପାଇଁ କିଛି ଆଣି ନିଅନ୍ତି। ଯଦି ଚିକେନ କି ମଟନ ହେଲା। ମାଛ ହେଲେ ତ ଆଣନ୍ତି ମାଛ ହେଲେ ଘରକୁ ଯଦି ଭଲ ବନ୍ଧ ମାଛ ଟିକେ ମିଳିଲା। ଘରକୁ ଆଣିଦେଲେ ମୁଁ ଭାଜିଦିିଏ।
ଓହୋ।
ମୁଁ ସେଟା ସତ ଆ କହଲି ମୁଁ ଖାଉନି ତମ ମାନଙ୍କ ପାଇଁ ଭାଜିବି ସେଟୁ ଯୋଉ। ଯୋଉ ତାଙ୍କର ଦେଖିଥିବଭିଡିଓ ତ। ଆ ଯୋଉ ବାବା ସେଆଡେ ତମ କର୍ତ୍ତବ୍ୟ ସେଟା ତମେ ନ ଖାଅ କିନ୍ତୁ ତମ କର୍ତ୍ତବ୍ୟ ତମେ କରିବାକୁ ବାଧ୍ୟ ଆଉ କଣ କରିବ। ସେଟା ଯଦି ପତି ଧର୍ମ କଣ ପତ୍ନୀ ଧର୍ମ ନ କରିବ ତାଙ୍କ କଥା ନ ମାନିବ ବି ସେଇଟା ବି ତ ମୋର କିିଇରେ ଗଲା ନା ତମେ ତ ଖାଉନ ନା କିନ୍ତୁ ବନେଇବାକୁ ତମ ଧର୍ମ ସେଟା ତମେ ତାକୁ ଖାଇବାକୁ ଦବ କଣ କରିବ ପୁଣି ସେଠୁଠୁ ବନେଇି ନହେଲେ ଆଗ ସେ ଯୋଉ ଛାଡିକି ଥିଲ ଲସକେଇକିଉ ବନେଇଜା ଆଣିକି କେମିତି ଛାଡିବେ ବୋଲି ମୁଁ ଖାଲି ଶୁଙ୍ଘିବି ସେଇଟା ବାସନା। ଖାଲି ଗନ୍ଧ ଯେ ଆଇଁଷିଆ ଗନ୍ଧ ବାନ୍ତି କରିକି ଛାଡିଦେଲି।
ଓହୋ ଓ ହଉ ମଲତ ହଁ ହଁ ମୁଁ ଯାଉଛି ଟିକେ ଆପଣ ରଖିଦିଅନ୍ତୁ।
ହଁ